ଆଜ୍ଞା କୁହନ୍ତୁ। ଓ ଭଲ ନାହିଁ ଆଉ।
ହଁ ଏବେ ଋତୁ ପରିବର୍ତ୍ତନ ହଉଚି ସେ ଯେହେତୁ ସେଥିପାଇଁ ଦେହଅସୁସ୍ଥ ରହୁଥିବ ଟିକେ ଥଣ୍ଡା ଜର ହେଇଥିବ ଆଉ।
ହୁଁ ଏଇ ଯୋଉ ବର୍ଷା ଫର୍ଷା ଯୋଉ ହଉଚି ଦେହ ଟା ଟିକେ ଭଲ ରହୁନି ଆଉ। ଥଣ୍ଡା ହେଇଯାଉଚି ଜୋରେ ଥଣ୍ଡା ଜର। କାଶ ହଉଚି।
। ସବୁ ଠିକ୍ ଠାକ ହେଇଯିବ ମତେ ସେଥିପାଇଁ ହେଇଚି ମୁଁ ଆଜି ଖେଳିବାକୁ ସେତେବେଳେ ଯାଇଥାନ୍ତି ଯେହେତୁ ମଧ୍ୟ ଟିକେ ଲାଗିଲା ଖରାପ ଲାଗିଲା କି ବର୍ଷା ଥଣ୍ଡା ହାଲକା ଟିକେ ନିଦା ନିଦଳିଆ ଲାଗିଲା ସେଥିପାଇଁସୋଇ ପଡିଲି ଆଉ ଗଲିଣିି ଖଳିବାକୁ। ଆପଣ କଣ ପଢ଼ୁଛନ୍ତି ଏବେ?
ଏଇ ବଇଚି ଆଉ। ଆପଣ କଉଠି ଖେଳୁଥିଲେ ଆପଣ କୋଉଠି ଖେଳୁଛନ୍ତି?
ଆଜ୍ଞା ଆମ ଘର ପାଖରୁ କିଛି ଦୂରରେ ଗୋଟେ ମନ୍ଦିର ଅଛି। ସେ ମନ୍ଦିର ପାଖରେ ସେଇଠି ଆମ ଗାଁ ର ପିଲାମାନେ ମିଶିକି ଆ ଟିକେଟ ଖେଳୁ ଆଉ ସବୁଦିନ ଖେଳୁ। ଚାରିଟା ବେଳେ ଆଜ୍ଞା ଆପଣ ଯୋଉ ଆ କଣ ଖାଇଥିଲେ ସକାଳେ?
ମୁଁ ଖାଇଥିଲି ସକାଳେ କଣ ଖାଇଥିଲି ମନେ ପଡୁନି?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
ତୁ ଟିକେ ପୂର୍ବରୁ ମିଠା ଦିଟା ଖାଇକି ଆସିଲି।
ଆଞା।
ଆଜ୍ଞା।
ଆଜ୍ଞା ଆପଣ। ନାଇଁ ମୁଁ ସକାଳେ କଣ ଖାଇଥିଲି ସେଟା ତ ମୋର ମନେ ନାହିଁ। ଆ ସକାଳ ବଳେ ଚୁଡା ଖାଇଥିଲି। ଏବେ ମୁଁ ଜଷ୍ଟ ଖାଇକି ଆସିଲି ସିଙ୍ଗଡା ଗୋଟେ ବରା ଗୋଟେ। ବିସ୍କୁ୍ଟ ପାର୍ଲାଜି ବିସ୍କୁଟ ଗୋଟେ।
ଓହୋ।
ଆଜ୍ଞା।
ଆଉ ପଢାପଢି କେମିତି ଚାଲିଚ ତ?
ଆଜ୍ଞା ପଢାପଢି ସବୁ ଭଲ ଚାଲିଛି। ଆ ଭଲ ଚାଲିଛି କଣ ଏବେ ତ ମୁଁ ଯେହେତୁ ବହୁତ ଦିନ ଛୁଟି ହେଇନା ବିତିଗଲା। ଖରା ଦିନ ସେଠି ବିତି ହେଲା ବହୁତ ଦିନ। ସେଥି ମଧ୍ୟରେ ଆଉ କିଛି ପଢିନଥିଲି। ଖରା ଦିନ ଛୁଟି ଯହେତୁ ଖୋଲିଗଲା ଯାଇ ଭାବୁଛି କାଲି ଯିବି କି କିଛି ଦିନ ପରେ ଯିବି। ଗଲେ ସେଠି ଟିକେ ଆଗେ କ୍ଲାସ ହେଲେ ତାପରେ ପଢାପଢି ଆରମ୍ଭ କରିବ। ଆଉ ଆପଣ କଣ କରୁଛନ୍ତି?
ମୋର ତ ଏଇ ପଢାପଢି ସରିଲା ଆଉ।
ଆଗକୂ କଣ କରିବେନି?
ହୁଁ ଏମ ବି କରିବା ଆଉ।
ଆଜ୍ଞା। ।
ହଁ।
କୋଠି ବଢିଆ ରହୁଛ?
କୋଉଠି କରିବ ବୋଲି ତ ଭାବିନି? କିନ୍ତୁ ନାଇଁ ନାଇଁ।
ଆପଣ ବୋଧେ କାହା ସହିତ ସେଠାରେ କଥା ହଉଛନ୍ତି। ହ୍ୟାଲୋ।
କାହା ସହିତ କଥା ହଉଛନ୍ତିି?
ଆପଣ ଟିକେ ଫୋନ ସାଇଲେଣ୍ଟ କରିଦିଅନ୍ତୁ ଏଥିରେ ଶୁଭା ହଉଛି।
ଆଜ୍ଞା।
ଆଜ୍ଞା ଆଉ ମୁଁ କହୁଥିଲି ଆଉ କୁଆଡେ ଯାକୁ ଆଉ କୁ ଯାଇଥିଲେ ଆପଣ ସକାଳେ ଆଉ ଟିକେ ପୂର୍ବରୁ ଯାଇଥିଲେ ଆସିଲେବେ ଗାଡି ନେଇକି।
ହୁଁ ହୁଁ ହୁଁ। ଆଜ୍ଞା।
ଆଜ୍ଞା ଆପଣ କଣ ଜାଣିଛନ୍ତି ଗୋଟେ ଏବେ ଯଦି ଆମକୁ କି ଯଦି ଆମ ଘ ଘର ପାଖରେ କିଛି ମାନେ ଆଁ ଘର ଆମର ପୂଜା ହଉଛି ଗଣେଶ ପୂଜା। ଆପଣ କଣ ଜାଣି ସେ ଗଣେଶ ପୂଜାରେ କଣ ଜାଣିଛନ୍ତି ସାମଗ୍ରୀ ଆବଶ୍ୟକ ଜାଣିଛନ୍ତି ଆପଣ? ଆପଣ ତ ଯାହା ହେଲେ ବି ଆପଣ ଆମର ଗ୍ରାମର ଲୋକ। ବହୁତ ଗଣେଶ ପୂଜା କରିଛି ସରସ୍ଵତ ପୂଜା କରିୁଛନ୍ତି ବିଭିନ୍ନ ପ୍ରକାର ପୂଜା କରିଛି। ଯେହେତୁ ଆପଣ ଯାଇିଥିବେ ସେ ସେ ପୂଜା ମାନଙ୍କରେ ମାନେ ଆବଶ୍ୟକ ସାମଗ୍ରୀ ଗୁଡିକ ଆଉ ଆପଣ ଜାଣି
ହୁଁ ସେମିତି ଦେଖିବାକୁ ଗଲେ ଗଣେଶ ତ ଆମର ବାର ଫୁଟ ପନ୍ଦର ଫୁଟ ଲେଖିଆ ଗଣେଶ ଗଣେଶ ଠାକୁର ଆସନ୍ତି ବୁଝିଲେ କି?
ଆଜ୍ଞା।
ବଡ ବଡ ଟେଣ୍ଟ ମରା ଯାଏ ଆଉ ବିଭିନ୍ନ ପ୍ରକାର ଯୋଉ ସାମଗ୍ରୀ ଆପଣଙ୍କୁ କହିଲେ ଫଳମୂଳ ସେ ଫୁଲ କଦଳୀ ଗଛ ସେ ଯଜ୍ଞ କୁଣ୍ଡ ହବା ପାଇଁ ଖୋଳା ହୁଏ। ଆଉ ଟେଣ୍ଟ ବାଲା କୁ ଟେଣ୍ଟ ନେଇକି ଆସିକି ମାରୁ।
ଆଜ୍ଞା ଆଜ୍ଞା।
ଆଉ ଏ ପାଉଁଶ ଫାଉଁଶ ତୁ ଟେ ଏତିକି ସାମଗ୍ରୀ ସବୁ ଲାଗେ ମାଇ ଫାଇକ୍ ସେତିକି ସବୁ ହୋମୋ ହବ ହୋମୋ ପାଇଁ। କାଛିଆ କନା ଏଗୁଡା ସବୁ ସିନ୍ଦୁର ଫିନ୍ଦୁର ଏରା ସବୁ ଆସିବ ଆଉ।
ଆଜ୍ଞା ଆଜ୍ଞା ଆପଣ ଯୋଉ କହିଲେ ପ୍ରଥମେତ ପୂଜା କରିବାକୁ ହେଲେ ଏଟା ଆମ ବହୁତ ବର୍ଷର କମିଟି ରହିଆଶୁଅଛି ଯେହେତୁ ପ୍ରଥମ ପୂଜା ଗୋଟେ ଜାଗାରେ ଆରମ୍ଭ କରିବାକୁ ହେଲେ ସେ ଜେଗାର କିମ୍ବା ଯଦି ସେ ଜେଗା ଟା ଏକା କାର ବ୍ୟକ୍ତିଗତ ଜେଗା ହେଇଥିବ ତାଲେ ତାଠୁ ଟିକେ ପରାମର୍ଶ ନବା ଉଚିତ୍। ଯେହେତୁ ଆମେ ଗ୍ରାମରେ ବାସ କରୁଛୁ ତାହେଲେ ପୂଜା ପାଇଁ କିଏ ମନା କରିବେନି ଯଦି ଆମେ ଯାହା ଜାଗାରେ ଜେଗାରେ ପାରୁଛୁ କରିଦଉଛୁ କି କିଛି ସେ ବିଷୟରେ ଆପତ୍ତି କରିବେ ଯଦି ଅନ୍ୟ କୁ
ସେଟା ସେଟା ବି ଗୋଟେ ଠିକ୍ ଯେ ସେଟା ବି ଆପଣ ଯାହା କହିଲେ ସେଇଟା ବି ଗୋଟେ ଠିକ୍ କଥା। କି ଯୋଉଠି ବି କରାଯାଉ ପୂଜା। ସେ ଜାଗାର ମାଲିକ କି ସେ ଜାଗାରେ ଯାହାର ହକ୍ ଅଛି
ଆଜ୍ଞା।
ତାକୁ ଟିକିଏ ପଚାରିକି ତା ପରାମର୍ଶ ନବା ନିହାତି ଦରକାର।
ଆଜ୍ଞା।
ବୁଝିଲେ କି ଆଉ ଏମିତି ଆମର ଏଇ ଯୋଉ ହେଲା ଆମର ଗଣେଶ ପୂଜା ଲକ୍ଷ୍ମୀ ପୂଜା ସରସ୍ଵତୀ ପୂଜା ବିଶ୍ୱକର୍ମା ପୂଜା ସବୁ ପୂଜା ଆମର ଏଠି ଆଭେଲେବୁଲ୍ ରହୁଛି।
ସମସ୍ତ ପୂଜା ଗୁଡିକ ଅଧିକାଂଶ ପୂଜା ଗୁଡିକ ହୁଏ। ଯେ କିନ୍ତୁ ସହରାଞ୍ଚଳରେ କିଛି ଜାଗାରେ ଯେଉଁ ଜାଗାରେ କରିବାକୁ ହୁଏ ପୂଜା କିଛି କିଛି କିଛି ପର୍ବ ପର୍ବ କରିବାକୁ ହୁଏ ତାହେଲେ ସେ ସହରାଞ୍ଚ ତାଙ୍କର କିମ୍ବା ଜେଗା ମାଲିକଙ୍କର ପରାମର୍ଶ ଆଣିବ ଆଣନ୍ତେ। ସେତିକି କଣ ଆମ ଗ୍ରାମରେ କଣ ହୁଏ କି ପ୍ରଥମତଃ ଯୋ ଯୋଉ ଜାଗାରେ ଆମେ କରୁ ତା ଆମ ଜେଗାର କାହାର ପରାମର୍ଶ ନଉନା ସେ ଜେଗାରେ ଟେଣ୍ଟ ବାଲା ଆଣିକି ଖୋଳାଖୋଳି କରି ଆ ଆମେ ଏଇ ଗୁଡିକ ଟେଣ୍ଟ ବାଲା ଆସିକି ତାଙ୍କ ଜିନିଷ ଗୁଡକୁ ମାରି ଦିଅନ୍ତି। ଆଉ ତାପରେ ଆପଣଙ୍କୁ କହିବା ଅନୁଯାୟୀ ସିଏ ତାଙ୍କର ସେତିକି ଯେତିକି କହିଥିବେ ଆପଣ ସେଇ ଅନୁଯାୟୀ ସିଏ ଦେଲା ପରେ ସେଗୁଡି଼କ ଆପଣ ଯେତିକି ଠାକୁର ରଖିବେ ସେଗୁଡ଼ିକୁ ଗୋଟେ ଗୋଟେ ସାଇଡି଼ କରିଦେବେ ଆଉ ଯୋଉ ସାଇଡି଼ ରେ ବା ମାନେ ଭକ୍ତ ଗୁଡ଼ିକ ବସିବେ କିମ୍ବା ଯୋଉ ମାଇକି ଫାଇକି ଲଗେଇବେ ଆପଣ ସେ ସାଇଡି଼ ଗୁଡ଼ିକୁ ଅଲଗା ଅଛି କାରଣ ଯଦି ଆପଣ ଦୁଇ ଦୁହିଁ ଙ୍କୁ ମିଶେଇ ଦେଲେ ତାହେଲେ କୁକୁର ଗାଈ ଗୁଡ଼ିକ ଅନ୍ୟ ଲୋକମଧ୍ୟ ଏଥିରେ ପଶିଯିବେ ଚପଲ ଚପଲ ପିନ୍ଧି ସେଥିପାଇଁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍। ଗୁଡ଼ିକ ସାମଗ୍ରୀ ଗୁଡ଼ିକ ହେଲା ପ୍ରଥମତଃ ଆପଣ ଗଣେଶ ପୂଜା ପୂର୍ବ ଦିନ ରାତିରେ ଉଁ ଆପଣଙ୍କ କଦଳୀ ଆଉ ସଜେଇବା ପାଇଁ ଜିନି ସାମଗ୍ରୀ ଓ ଫୁଲ ଗୁଡ଼ିକ ଆଉ ପଛରେ ଆପଣ ଆମେ ତ ଯେତେବେଳେ ପୁରୁଣା କରୁଥିଲେ ଆମେ ମାନେ ପଛରେ ଶାଢ଼ୀ ମାରିଦେଉଥିଲେ। କିନ୍ତୁ ଏବେ ଆଉ ଯେତେବେଳେ ବଡ଼ ହେଉଛି ସେ ଯାଇକି ଗଣେଶ ପୂଜା ଏବେ ହଁ ଝାଲେରି ମାଲେରି ଆଣି ବିଭିନ୍ନ ପ୍ରକାର ଜିନିଷ ଏବେ ବି ବଜାର ରେ ଉପଲବ୍ଧ ହେଲାଣି ଆମେ ବି ମାରିକି ତାକୁ ସୁନ୍ଦର ସୁନ୍ଦର ଏବଂ ଯଜ୍ଞର ସାମଗ୍ରୀ ଗୁଡ଼ିକ କାଠ ଯେପରି ମୋ ପାଇଁ କାଠ ଗୁଡ଼ିକ ଘିଅ ସାମଗ୍ରୀ ବିଭିନ୍ନ ପ୍ରକାର ସାମଗ୍ରୀ ଆଣି ସାମଗ୍ରୀ ଆଣି ପୂଜା ପାଇଁ ଦେଇଦଉ କେ କେତେ ଦିନି ଆମ ସାଧାରଣତଃ କେତେ ଦିନି ଠାକୁର ରଖାଯାଏ ଗାଁ ରେ?
ସେ ଆମ ଗାଁରେ ମିନିଅମ୍ ରଖାଯାଏ ବେଶୀ ନାହିଁ ପାଞ୍ଚ ଛଅ ଦିନ୍ ରଖାଯାଏ।
ଆଜ୍ଞା।
ତାପରେ ଆମର ଯୋଉ ଭସାଣୀ ହୁଏ ଭସାଣୀରେ ଆମର ଭସାଣୀ ପୂର୍ବରୁ ଅ ସେ କଳସକୁ ନେଇକି ବୁଡି଼କି ଆଣନ୍ତି ତାପରେ ପୂଜା ହୁଏ। ଭୋଜି ଭାତ ବି ହୁଏ ତାପରେ ଭସାଣି କରନ୍ତି ଆଉ ଆଉ ଆପଣ ଜାଣିଚ ନ୍ତି ମୋ କଥା ଶୁଣନ୍ତୁ। ଆପଣ ଅରବାନ୍ ଆଉ ରୁରାଲ ବିଷୟରେ ଜାଣିଚନ୍ତି?
ହୁଁ ନାଇଁ ସେଇଭଳିଆ କିଛି କିଛି କହୁନାହାନ୍ତି।
ଆପଣ କହୁନାହାନ୍ତି ଅରବାନ୍ ରୁରାଲ କଣ?
ନାଇଁ ମୁଁ ଏତରେ ବିଶେଷ କିଛି ଜାଣିନି ଆପଣ କୁହନ୍ତୁ କଣ ଜା
ଆଚ୍ଛା ଆମ ଇକୋନୋମିକ୍ସ୍ ରେ ଅଛି ଅରବାନ୍ ଆଉ ରୁରାଲ ବୁଝିଲେ କି। ଅରବାନ୍ ଯୋଉଟା ସେଇଟା ସହରରୁ ସହରରୁ ଗ୍ରାମକୁ ଆସିବେ ବୁଝିଲେ କି। ସହରରୁ ଗ୍ରା ମାନେ ଗ୍ରାମକୁ ଆସିବେ ଦେଖିଛି ଏଗ୍ରି ଏଗ୍ରିକଲଚର୍ ପାଇଁ ଆଉ ଚାଷୀ ବାସ ଚାଷ ବାସ କରିବା ପାଇଁ।
ଆଜ୍ଞା।
ତ ଆଉ ବିଭିନ୍ନ ପ୍ରକାର ଗଛ ଫୁଲ ତା ଏଇଗୁଡା଼ ସବୁ ମାନେ ତାଙ୍କର ଏଗ୍ରିକଲଚର୍ ଯେତିକି ସବୁ ଇନକମ୍ ସୋର୍ସ ଅଛି ସେଥିପାଇଁ ସବୁ ଆସନ୍ତି କୋଉଠୁ?
ହୁଁ।
ସହର ରୁ ଗ୍ରାମ କୁ ବୁଝିଲେ କି।
ଆଜ୍ଞା।
ଆମର ରୁରାଲ ଟା ଯୋଉଟା ରୁରାଲ ଟା ହଉଛି ଗ୍ରାମରୁ ସହରକୁୁ ଯାଆନ୍ତି। ମାନେ କିଛିଟା ପାଇଁ ଏଇଟା ଚା ଚାକିରି କରିବା ପାଇଁ ଅଫିସିଆଲି କାମ ହଉ ଏଟା କିଛି ଶିଖିବାକୁ ମୋ କଥା ଶୁଣୁ କିଛିଟା ଶିକ୍ଷା ପ୍ରଦାନ କରିବା ପାଇଁ ମାନେ ଏମିତି ବହୁତ୍ କିଛି ବି ତାର ଉଦାହରଣ ରହୁଛି ଯେପରିକି ଆମର ଧର ଏଇଠି ଗୋଟେ ବିଜନେସ କର ଗଲା ଗୋଟେ ବାଣି ଜ୍ୟ କରି ଗଲା ସେଠି ବାହାରକୁ ଯାଇକି ବାଣିଜ୍ୟ କରିହବ ତ ଗାଁରେ ନା ବା ବାଣିଜ୍ୟ କରି ହବ ବୁଝିଲି।
ତ ଆମର ଅ ରୁରାଲ ଟା ହଉଛି ଗ୍ରାମରୁ ବାହାରକୁ ଯିବା ବୁଝିଲେ କି ଗାଁ ର ସହରକୁ ଯିବା ଯୋଉଟା କୁହାଯାଏ ସେଇଟା ହଉଛି ରୁରାଲ। ଆଉ ଅର୍ବାନ ଟା ହେଲା ସହରରୁ ଗ୍ରାମକୁ ଆସିବା।
ଆଜ୍ଞା। କହିଲେ ଆଜ୍ଞା। ଆପଣଙ୍କର ବହିରେ କଣ ଥିଲେ ମୁଁ ଜାଣିନି କିନ୍ତୁ ଅରବାନ ମାନେ ହଉଛି ଆ ସହରାଞ୍ଚଳ? ଯେଉଁଟା ଆ ମଡ଼ର୍ଣ ଟେକ୍ନୋଲୋଜି। ଏବଂ ଆ ସଫାସତୁର ଇଏ। ମାନେ ବିଭିନ୍ନ ପ୍ରକାରର ଆ ଟାଉନ ଥାଏ ଜନସଂଖ୍ୟା ସେଠି ବହୁତ କମ ଥାଏ। ଆଉ ହସ୍ପିଟାଲ ସ୍କୁଲ ଏବଂ ଆ ଶିଳ୍ପ ଇତ୍ୟାଦିର ସେଠି ସୁବିଧା ଥାଏ।
ନାଇଁ ନାଇଁ ଆପଣ ମୋ କ ଥାଟା ବୋଧେ ବୁଝିପାଇଲେନି ସେମିତି ଉଦାହରଣ ଦେଲେ ସେ ସେଟା ଭୁଲ ହବ ବୁଝିଲି ଏଠି ଆଉ ଅରବନ ହ୍ୟାଲୋ ହ୍ୟାଲୋ
ହଁ କୁହନ୍ତୁ ଆପଣ କହ ନାହି ଠିକ ସେ କଣ କହିଲ ମୁଁ ବୁଝିପାଇଲିନି
ଅର୍ବାନ ଆ ଅରବାନ ଆଉ ରୁରାଲ ଭିତରେ ଫରକ ଏତିକି ଅରବାନ ଟା ହଉଚି ଗାଁ ଯୋଉ ଇଏଠୁ ସହରରୁ ଗାଁକୁୁ ଆସିବା ବୁଝିଲେ କି? ସହରରୁ ଗାଁକୁୁ ଆସିକି ଏଗ୍ରିକଲଚର ଉପରେ ଧ୍ୟାନ ଦବା ବୁଝିଲେ କି।
ଠିକ ଅଛି ଆଜ୍ଞା ମୁ ବୁଝିପାଇଲି ଠିକ ଅଛି ଆପଣ ରହନ୍ତୁ।
ଆଜ୍ଞା ହଉ ତାହଲେ ରଖୁଛି।
ଆଜ୍ଞା ନମସ୍କାର। କଲ୍ ଟା କାଟନ୍ତୁ। ମୋର ଏକା ଚାଲିଛି ଆପଣ କହୁଛନ୍ତି କାଟି ସାଇଲେଣି।